ହାଲୋ।
କଣ କରୁଚ?
ବସିଚି ଆଉ। ତମେ?
ମୁଁ ବି ବସିଚି। ଆଉ ପିଲାମାନେ? ମୁଁ ଖାଇଥିଲି ଭାତ, ଡାଲମା, ଆଳୁ ପୋଟଳ ଭଜା ଆଉ କଲରା ଚିପ୍ସ।
ଉଁ ହୁଁ।
ତମେ କଣ ଖାଇଥିଲ?
ଭାତ, ଡାଲି ଛତୁ ଭଜା, ମାଟିଆଳୁ ଭଜା, ଆଳୁ, ଟମାଟୋ, ପୋଟଳ କାକୁୁଡି ଦଳା।
ଓହୋ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି ଆଉ। ଆଉ କଣ କୁହ? ପିଲାମାନେ ଏଇଠି ବସିକି ତାସ ଖେଳୁଥିଲେ। କୁଆଡେ ଗଲେଣି ଆଉ। ଆଉ କଣ କୁହ?
ଏ ଏଇ ବସିଚି। ସେପଟେ ରଜକୁ ତ କଣ କେମିତି କଲ?
ରଜକୁ ସେଇ ଘରକୁ କୁଣିଆ ଆସିଲେ। ଘରକୁ କୁଣିଆ ଆସିଲେ ସେଇମାନଙ୍କ ପିଛାରେ ଟାଇମ ଫାଷ୍ଟ ରଜରେ ପଳେଇଲା ସେକେଣ୍ଡ ରଜରେ ଗାଁ ଆଡେ ଟିକେ ବୁଲି ଯାଇଥିଲୁ। ମହୋଶ୍ଚବ ହଉଥିଲା ସିଆଡେ ଟିକେ ବୁଲି ଆସିଲୁ। ପୁଣି ଥାଡ ରଜ ଘରକୁ କୁଣିଆ ଆସିଲେ ଘରେ ରହିଗଲୁ ଆଉ। ଆଉ କଣ କୁହନ୍ତୁ?
ଆଉ ଏମିତି କି ନ ହେଉ।
ଉଁ ହୁଁ ଆଉ ରାତି କଣ ରୋଷେଇ କରିବେ?
କଣ କହିଲ?
ରାତିକି କଣ ରୋଷେଇ କରିବେ?
ରାତିକ
କଣ କହିଲେ?
ରୁଟି ତରକାରି କଣ କରିବା ଆଉ?
ହଁ ଆଉ ଭାତ ଖାଇ ହବନି ଏ ଯୋଉ ବର୍ଷା ହଉଛି ତ ଖାଇବାକୁ ମନ ହଉନି।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
। । ଆଉ କଣ କୁହ? ହାଲୋ। ବର୍ଷା ଛାଡିଲାଣି ତମ ଆଡେ।
ହଁ ବର୍ଷା ଏବେ ଛାଡି ଯାଇଛି।
ଆମର ବି ଛାଡି ଯାଇଛି । ଘରେ ଶାଶୁ ଶଶୁର ଦେଢସୁର ଯାଆ ପୁତୁରା ଝିଆରୀ ଆମେ ନିଜେ ପୁଅ ଦି ଜଣ ଏମିତି ଆଉ। ଆଉ କଣ ଭଲ ତମ